ହାଲୋ।
ହଁ ହଁ କଣ କରୁଚ ତମେ?
ହଁ କହ।
କଣ କରୁଚ?
କିଛି ନାହିଁ ମୁଁ ବସିଥିଲି।
ସେ ଯାଜପୁରରେ ନା ନା କଉ
ଯାଜପୁର ଟାଉନ୍।
ଓହୋ ଟାଉନରେ ତମେ ଏଠି ଯଉ ସେଣ୍ଟରରେ ଅନଲାଇନ୍ କ୍ଲାସ୍ କରୁଥିଲ ନା ଅଫ୍ ଲାଇନ୍ କ୍ଲାସ୍ କରୁଥିଲ?
ସେଣ୍ଟରରେ ଆକ୍ଚୁଆଲି ଆମ କଲେଜ ସହିତ ତାଙ୍କର ଅ ଟାଏପ ଥିଲା।
ଅଛି। ଅ ହଁ ହଁ ବୁଝଲିି ବୁଝଲି। ହଁ।
ଆଁ ତମ ଘର କୋଉଠି?
ଆମ ଘର ଭଦ୍ରକ। ଯ ତମର ଏବେ ମାନେ କଉ ଇୟର ମାନେ କଣ ପଢୁଚ?
ତମ ଘର କୋଉଠି?
ଭଦ୍ରକ ଭଦ୍ରକ। ଶୁଣାଯାଉନି ମୁଁ?
ହଁ ହଁ ହଁ ଶୁଭା ଯାଉଛି ଏବେ। ଆଉ। ହୁଁ ତମେ ଏବେ କଣ କରୁଚ?
ମୋର ଏବେ ଏମ ଏ ସି କମ୍ପ୍ୟୁଟର ସାଇନ୍ସ ଲାଷ୍ଟ ଇୟର୍।
ଅ ହ। ମୋର ଏବେ ମାନେ ମୋର ବି ସି ଏ ସରିଲା।
ଆଚ୍ଛା।
ହଁ ଜଷ୍ଟ ସରିଚି। ଏବେ ଆଉ କିଛି ହଁ ସରିଗଲାଣି। ଏଗଜାମ ଏବେ ହଁ ସରିଗଲାଣି ପରୀକ୍ଷା ସବୁ ସରିଲାଣି? ଏବେ ଘରେ ଅ ଛି ମାନେ ଏବେ
ହଁ କଣ କରିବ କଣ ନାଇଁ ରେ
ହୁଁ ହଁ ଆସିନି ଆସିଯିବ ଅଗଷ୍ଟ ସୁଦ୍ଧା ଆଉ।
ହୁଁ ହୁଁ ହୁଁ ହୁଁ ହୁଁ ଆଉ କଣ ଖାଇଲ?
ଆଉ ତମେ ଅନ ଅନୁଦୀଦି କୁ କେମିତି ଜାଣିଲ।
ଆଁ ମୁଁ ଜାଣିଥିଲି ସତ୍ୟଜିତ୍ ସାର୍ ଙ୍କ ଥ୍ରୋରୁ ତି ଜାଣିଥିଲି।
ଉଁ ହୁଁ।
ହୁଁ ଏଇ ଯେ ମୁଁ କହିଲି କଣ ଆଉ ମୁଁ ଖାଇଛି ରୁଟି ପୋଟଳ ତରକାରୀ ତମେ?
ଅ ହ ମୁଁ ଏବେ ରାତିର ଭୋଜନ କରିନାହିଁ। ହଁ ଆଉ ସନ୍ଧ୍ୟା ନ୍ଧ୍ୟାବେଳେ ଜଳଖିଆ ଖାଇଥିଲି। ବରା ଆଉ ଏ ସବୁ।
ଏତେ ଲେଟ୍ ଯାଏ ରୋହୁଚ ଏତେ ରାତିରେ ଖାଉଚ।
ଆକ୍ଚୁଲି ଆମ ଘରେ ହଁ ଆମ ଘରେ ବୋହୁତ କ୍ଲେଟ୍ ରେ ହିଁ ଖାଆନ୍ତି। ରାତିର ଯୋଉ ଖାଇବାଟା ହଁ ଜଏଣ୍ଟ ଫ୍ୟାମିଲି ନାଇଁ ରାତିର ଖାଇବାଟା ଆମର ଲେଟରେ ହିଁ ଖିଆଯାଏ। ମାନେ ଲାଟିର ଖାଇବା ଟା ଆମ୍ ମ୍ୟାକ୍ସିମମ୍ ସାଢେ ଏଗାରଟା ବାରଟା ତ ହେଇଯାଏ।
ହଁ ମାନେ ବୋହୁତ ଲେଟ ରେ ଖିଆଯାଏ। ସମସ୍ତେ ଭାଇ ବାପା ହେରୀକା ସବୁ ବାହାରକୁ ଯାଇଥାନ୍ତି। ସେମାନେ ଆସନ୍ତି ତାପରେ ସମସ୍ତେ ମିଶମୁଶା କି ଖାଆନ୍ତି। ମାନେ ସେଇ ଏଗାରଟା ସୁଦ୍ଧା ଅତି ମ୍ୟା କ୍ସିମମ୍ ମାନେ ବୋହୁତ ଲେ ଡେରିଟା ହୋଉଚି ସେତିକି।
ଆଛା।
ହୁଁ।
ଫ୍ୟାମିଲି ମାନେ କିଏ କିଏ ଅଛନ୍ତି ତମ ଘରେ?
ଜଏଣ୍ଟ ଫାଲି ମାନେ ଆମ ବାପା ହେରିକା ହୋଉଚନ୍ତି ଚାରି ଭାଇ ମୋ ବାପ ହୋଉଚନ୍ତି ସଭା ସାନ ଭାଇ। ଆଉ ହଁ ଅ ଚାରି ଭାଇଙ୍କ ଭିତରେ ବଡ ବାପା ମଝିଆଁ ବାପା ଆଉ ଜଣେ ମଝିଆଁ ସାନ ଆଉ ସମସ୍ତେ ଏକାଠି ଅଛନ୍ତି ହଁ ଗୋଟେ ଘରେ ହେଇ ରହୁଛୁ। କିନ୍ତୁ ଏବେ ମାନେ ମୋ ବାପା ଆଉ ତାଙ୍କ ଉପରେ ଯୋଉ ବାପା ସିଏ ରହୁଛନ୍ତି ଡୁବୁରିରେ। କଳିଙ୍ଗ ନଗର ଶୁଣିଥିବ। ସେଠି ସେ ରହୁଛନ୍ତି। ତାଙ୍କର ସେଠି ହୋଟେଲ ବଗେରା ଅଛି।
ଓହୋ ହୋ ସେଠି ରହୁ ହଁ ସେ ଆସୁଥିବେ ମାନେ ପୂଜା ପର୍ବଣୀରେ ବୁଝିଲି ବୁଝିଲି ସେଇଠି ହୋଟେଲ ଅଛି ବୋଲି ସେ ସେଠି ଯାଇ ରହୁ
ହଁ ଆଉ ଏଠି ବଡବାପା ଙ୍କ ପୁଅ ପୁଅ ଦି ଜଣ ସେ ଭାଇ ହେଇଛନ୍ତି। ସେ ଭାଇ ଭାଉଜ ତାଙ୍କର ପୁଅ ମାନେ ତାଙ୍କ ପୁଅ ବି ଛୋଟ ଛୋଟ ସବୁ ସେ ପୁଅ ଆଉ ସେ ମଝିଆବାପାଙ୍କର ହଁ ବହୁତ ବଡ।
ହଉ ବଢିଆ ମାନେ ଆଜି କାଲିିକା ଦୁ ମାନେ
ହଁ ଜଏଣ୍ଟ ଫ୍ୟାମିଲି ବହୁତ ହୁଁ ଆମର କିନ୍ତୁ ଜଏଣ୍ଟ ଫ୍ୟାମିଲି ଅଛି ସେମିତି ବ କିଛି ଡିଷ୍ଟର୍ବାନ୍ସ ହେଇନି ଏପର୍ଯ୍ୟନ୍ତ ନ ହଉ
ଆଚ୍ଛା ଆ
ରଜରେ ପ୍ଲାନିଂ କଣ?
ଫ୍ୟୁଚର ତ ଏବେ ଯେଉଁଟା ସା ସରିଯିବ। ତାପରେ ଭାବୁଛି ନେଟ୍ ଏଜାମ ଦେବି। ଘରେ କହୁଛନ୍ତି ପି ଏଚ ଡି କରିବା ପାଇଁ ମତେ ମତେ ହେଲେ ଇଛା ନାଇଁ ଏବେ ପି ଏଚ ଡି କରିବା ପାଇଁ। ଆ ମାନେ କମ୍ପ୍ୟୁଟର ସାାଇନ୍ସ କମ୍ପ୍ୟୁଟର ସାଇନ୍ସ ପଢ଼ି ଥୋଡ଼ି ଆସୁଛି ନା। ପଇସା ପରେ ପଇସା ପୁରା ଯାଉଛି ଭାବୁଛି ଏବେ କିଛି କରିନି ତାପରେ ବି ମୁଁ ହେଲା କରୁଥିଲି ୱା ଫର୍ମ ହୋମ ଗୋଟେ ଏବେ ମ୍ କିଛି ଦିନ ପାଇଁ ଛାଡିଦେ ଦେଖ
ମୁଁ ବି ଗୋଟେ ୱାର୍କ ଫର୍ମ ହୋମ କରୁଛି ହୁଁ।
ଆଚ୍ଛା। କଣଟେ କରୁ ଛ ବିପିଓ ପ୍ରୋସେସ୍ ନା ଆଉ କିଛି
ନାଇଁ ବିପିଓ ନୁହେ। ମାନେ ସେଇ କମ୍ପୁଟର ଉପରେ ସେଇଉପରେ ହଁ।
ତ ମତେ ବି ତମର ଯଦି ଚିହ୍ନା ଅଛି ମୋତେ କରଇଦଉନା।
ହଉ ତାହେଲେ ମୁଁ କହିବି ଆଉ ଯଦି କିଛି ବାହାରିଲା ମୁଁ ନିହାତି ଜଣେଇବି
ଆଚ୍ଛା ଆଛା ହଉ ଠିକ ଠିକ ଅଛି। ଯାହା ହଉ ଭଲ ତମେ ଘରେ ରହିବା ସହିତ ୱାର୍କ ଫ୍ରମ ହୋମ ଗୋଟେ ମୋ ସେତେବେଳେ ଛାଡିଦେଲି ନା ଏବେ ମତେ ଭାରି ପ୍ରୋବ୍ଲେମ୍ ହେଉଛି ଖୋଜିିବାକୁ। ପଡୁଛି ବହୁତ ଟାଇମ ଯାଏ।
ହୁଁ ହୁଁ ହୁଁ ହୁଁ।
ହୁଁ ତାପରେ ମ ରଜରେ କଣ ଆମର ହେଲା କଣ କୁହନ ଆମର ବ୍ରାହ୍ମଣ ଗ ନା ଆମର ସପ୍ତାହସେ ବୁଝିଲ ଏ ଯୋଉ ଜଗନ୍ନାଥ ପୂଜା ହେବ ସପ୍ତାବସୀୟ ସାତ ଦ ସଂକ୍ରାନ୍ତି ଠାରୁ ଫାଷ୍ଟ ରଜ ଦିନ ନୁହଁ ସେ ସଂ ସଂକ୍ରାନ୍ତି ଠାରୁ ବସିବ ଆ ସେ ଏଇଠି ତ କାମ କରତେ କରତ ଏତେ ଦିନ ଚାଲିଯାଏ ଏ ପହିଲି ରଜ ଦିନ ନୂଆ ଡ୍ରେସ୍ ପିନ୍ଧିକି ଟିକେ ଗାଁରେ ବୁଲି ଆସେ ଦୋଳି ଭଳି ଝୁଲି ଆସେ ଏଇଆ ଆଉ। ପିଠା ପିଠା ତ ହୁଏ ଆଉ।
ତମେ କେତେ ଭାଇ ଭଉଣୀ?
ମୋର ଗୋଟେ ଭାଇ ଖାଲି ସାନ।
ଗୋଟେ ଭାଇ ସେ ବଡ ନା
ସାନ ସେ ସାନ ମୁଁ ବଡ଼।
ଓହୋ।
ହଁ ହଁ।
ତମ ଆଡେ ରଜ କେମିତି ହୁଏ ବହୁତ ଭଲରେ ପାଳନ କରାଯାଏ।
ଏତେ ବି ଭଲ ହୁଏନି ମତେ ଲାଗେ ମାନେ ମୁଁ ଯେମିତି ଫୋନରେ ଦେଖେ ଗାଁ ମାନଙ୍କରେ ବଢିଆ ବହୁତ ଖେଳା ଖେଳି କରନ୍ତି ବୁଲନ୍ତି ଏଇଠି ମତେ ଲାଗେନି ଆମ ଏଇଠିତ ଭଲ ହୁଏ ମାନେ ସେଇ ଅନ୍ ସେଇଟାକୁ ଦେଖିକି ମତେ ଲାଗେନି ଭଲ
ତମର କେବଳ ଭଦ୍ରକରେ କାଳୀପୂଜା ହିଁ ଫେମସ୍
ନା ସବୁ ପୂଜା ହୁଏ ଆମ ଘ୍ ଘର ପା ପାଖରେ ସବୁ ପୂଜା ହୁଏ କାଳୀ ପୂଜା ତ ଫେମସ ଏବେ ରାମ ନବମୀ ବି ଫେମସ ହେଇଗଲାଣି ଡିଝେ ପାଇଁ ହେଲା ହେଲେ ସବୁ ପୂଜା ହୁଏ ସବୁ ପୂଜା ହେଲା। ତାପରେ ଆମର ଯେହେତୁ ତୁ ବ୍ରାହ୍ମଣ ଘର ଆମର ପର୍ସନାଲ ମନ୍ଦିର ଅଛି ଆମର ସେଇଠି ମାନେ ସବୁ ପୂଜା ହୁଏ ମେଳନ ବି ଆମ ଘର ଆଗରେ ହୁଏ। ବହୁତ ଭଲ ହୁଏ ହେଲା ସବୁ ପୂଜା ହୁଏ କିନ୍ତୁ ରଜ ମୋତେ ଲାଗେ ତଥାପି ମୁଁ ସେପଟ ଗାଁକୁ ଯାଏ। ଆମର ସେ
ଆକ୍ଚୁଆଲି ଆଗରୁ ଯେମିତି ରଜ ସବୁ ପାଳନ ହଉଥିଲା ସବୁ ପରମ୍ପରା ସହିତ ପିଠା ପଣା ହଉଥିଲା ଏବେ ବି ସେମିତି ପିଠାପଣାର ଏତ କେତେ ବି ଆଉ ନାହିଁ।
ପିଠା ରଜ ରାଇତା ଏ ସବୁ ହୁଏ। ହେଲେ ହୁଁ ହୁଁ ପୋଡ ପିଠା ହୁଏ ଦି ତିନି ପ୍ରକାର ପିଠା ହୁଏ ରଜ ରାଇତା ବନାନ୍ତି ଖଟ ଖଟା ଖଟା ଲାଗେ ତା କୁବି ହୁଏ। ହେଲେ ମୋର ମୋର ମାନେ ଭଉଣୀ ଭଉଣୀ କେହି ନାହାନ୍ତି ନା ମତେ ମତେ ଭଲ ଲାଗେନି ଏତେ ମତେ ଲାଗେ କି ଭଉଣୀ ହଁ ଥିଲେ ଭଲ ହୁଅ ମାନେ ମୋ ଏଜ ର ବି ମାନେ ମୁଁ ତ ସବୁବେଳେ ମାନେ ଆମ ଘର ଭଦ୍ରକ। ତିହିଡି ତେ ବୁଝିଲ ମୁଁ ହେଲା ଭଦ୍ରକ କଲେଜରେ ପଢ଼ୁ ଭଦ୍ରକ କଲେଜ ଅଟ୍ ନମୋସ ରେ ପଢୁଥିଲି ତ ମୁଁ ହେଲା ସେଠି ସେଠି ରହୁଥିଲି ଯାଇଁକି। ଆଉ ସେଠି ଯା ମାନେ ମୋର ଫାଷ୍ଟ ସାଙ୍ଗ ହେଇଯାଇଛନ୍ତି ଆଉ ସ୍କୁଲ ରେ ପଢିଲା ବେଳେ ବି ପ୍ରାଇଭେଟ ଫୁଲ ପଢ଼ୁଥିଲା। ସେଠି ବି ସେଠି ଯାହା ସାଙ୍ଗ ମାନେ ଗାଁରେ କେହି ସାଙ୍ଗ ଏତେ ରହିଲେନି। ସେଥିପାଇଁ ମୋତେ ମାନେ ଏ ଏତେ ଭଲ ଲାଗେନି କିନ୍ତୁ ସେପଟ ଗାଁକୁ ମୁଁ ଯାଏ ଝୁଲିକି କି ବୁଲି ବାଲିିକି ଆସେ ହଁ। ଆ ଚାର ଟା ବେଳେ ଏବେ ତ ଯୋଉ ଖରା ହଉଛି ଦିନବେଳା ଯାଇ ହୁଏନି। ସେ ଚାରିଟା ବେଳେ ଯାଇକି ବୁଲିକି ନା ଆସେ।
ତମେ ଏବେ ଚାରିଟା ବେଳିଆ ବର୍ଷା ହଉଛି ନା ତ ଡେଲି ଚାର୍ କେତେବେଳେ ବର୍ଷା ଆସୁଛି କେତେବେଳେ ହଉଛି କେତେବେଳେ ହଉନି
ଏଠି ଏଠି ତିନି ଚାରି ଦିନ ହେଲାଣି ବର୍ଷା ହେଇନି କାଲି ଟିକେ ବର୍ଷା ବହୁତ ଜୋରେ ଆସିଲା ଟିକେ ହେଲା ଆଉ ହେଲାନି ଆଜି ତ ଜମାରୁ ବି ବର୍ଷା ଆସିନି କି ହେଇନି।
ଆଜି ବି ଏପଟେ ବି ହେଇନି। ବର୍ଷା ହେଲେ ସେଦିନ ଟିକେ ଶାନ୍ତି ଏଥିରେ ଭଲ ଲାଗୁଛି।
ହୁଁ ରାତିରେ ଶୋଇବାକୁ ବି ଭଲ ଲାଗିବ।
ହୁଁ ହୁଁ।
ଆଉ ତମ ଘରେ ସବୁ କେମିତି ଅଛନ୍ ମୋ ବାପା, ମା, ମୁଁ ଆଉ ମୋ ଭାଇ। ଆମର ଆଗରୁ ଜଏଣ୍ଟ ଫ୍ୟାମିଲି ଥିଲା। ହଁ ଏତିକି ମୋର ମୋ ବଡ଼ ବାପା ବଡ଼ ମା ମୋ ନନା ଭାଉଜ ମାନେ ମୋ ନ ମୋ ବଡ ବାପାଙ୍କର ଗୋଟେ ନନା ଭାଉଜ ତାଙ୍କର ଦିଇଟା ଝିଅ ହେଲା ସିଏ ଥିଲେ ଆମର ବି ସେ ମାର୍କେଟ ପାଖରେ ସିମେଣ୍ଟ ଦୋକାନ ଦୋକାନ ଅଛି ନା ସେ ସେଟ ଟଠିକେ ଏବେ ପଳେଇଛନ୍ତି ବୁଝିଲ ଆଉ ଏବେ ଆମର ମାନେ ଏତେ ବଡ ଘରକୁ କେହି ନାହାନ୍ତି ଏତେ ଇରିଟେଟ ଲାଗୁଛି ମତେ ଘର ଛ ଛାଡିକି ଯିବାକୁ ବି ଆଉ ଛ ହଉନି ମା ବାପାଙ୍କୁ ଛାଡିକି ଏକା ଏକା ତାଙ୍କୁ ଲାଗିବ ନା ହୁଁ ହୁଁ
ତାପରେ ଏଇ ଟାଇମ ରେ ତାଙ୍କ ପାଖରେ ବି ରହିିବା ଦ ତାଙ୍କୁ ଗୋଟେ କମ୍ପାନୀ ଦେବା ପାଇଁ
ତାପରେ ନା ତାଙ୍କର ବେଶୀ ଏଜ ହେଇନି ମୁଁ ଯେହେତୁ ବଡ ଝିଅ ବୁଝୁଛ ନା ଏ ହେଇନି ତଥାପି ମତେ ମୋ ମା ର କଣ ଅଛି ନା ସୁଗାର ଅଛି ନା ନିୟୁରୋ ପ୍ରୋବ୍ଲେମ ଆଉ ମୋତେ ସେଥିପାଇଁ ଛାଡ଼ିିକୋ଼ି ଯିବାକୁ ବି ଇଚ୍ଛା ହେଉନି ହଁ ତମର ଜବ୍ କେତେଟାରୁ କେତେଟା ଟାଇମିଂ
ଟୋଟାଲ ଡ୍ୟୁଟି କରିବାକୁ ପଡୁଛି,
ଆଚ୍ଛା ୱାର୍କ ଫ୍ରମ ହୋମ ଘରେ ଅଛ, ଏଇଟା ଭଲ ଲାପଟପ ରେ କରୁଛଛନ୍ତି କଣ
ହଁ ଆଠ ଘଣ୍ଟା କରିବାକୁ ପଡ ଯୋଉଟା ଟିକେ କଷ୍ଟ ହଉଛି ନହେଲେ ଆଉ କିଛି ପ୍ରୋବ୍ଲେମ ନାହିଁ ତଥାପି ମାନେ ବହୁତ ସମୟ ବସିବାକୁ ତ ପଡୁଛି ହୁଁ
ଯା ହଉ ଭଲ ଯୋଉ ହେଲା ତମେ ହେଲା ଯୋଉ କଣ କହୁଥିଲି
ହଉ ରାତିରେ ଖାଇବା କଣ ତମେ ନିଜେ ରୋଷେଇ କର
ନା ନା ମୁଁ ନୁହେଁ ମା ମା ବନେଇ ପଥିଲା ମା ବନେଇଥିଲା ମୁଁ ଟିକେ ହେଲ୍ପ କର ଦିଦିଏ ଆଉ
ଆଜି ରାତିରେ ଖାଇବାକୁ କଣ ହେଇଛି,
ରୁଟି ପୋଟଳ ତରକାରୀ କରିବା ମୁଁ ଖାଇ ସାରିଲିଣି ହଁ ମୁଁ ଖାଇ ସାରିଲିଣି ବି ହଁ ତ ପ୍ଲସ ଟୁ ସରିଲା। ତାର ପ୍ଲସ୍ ଟୁ ସରିଲା ହଁ ପ୍ଲସ୍ ଥ୍ରୀ ପଡ଼ୁଛି,
ହୁଁ ହୁଁ
ହୁଁ ତମେ ପୁରା ଥକି ଯାଇଥିବ ଆଠ ଘଣ୍ଟାରେ ଫିସ୍ କରିକି। ଆ ତମକୁ ମାନେ କଥା ହବାକୁ ବି ବହୁତ ବୋରିଙ୍ଗ ଲାଗୁଥିବ ଏନା
ନା ନା ମୁଁ କଥା ହେଇଯାଇଥିଲି ମୁଁ ଖୋଜୁଥିଲି କାହା ସହିତ କଥା ହେଇ ବୋଲି
କାହା ସାଙ୍ଗରେ କଥା ହେବି କାହା ସାଙ୍ଗରେ କଥା ହେବି ମୁଁ ମୋର ସେଥିପାଇଁ ଗ୍ରୁପ ର ଦେଖିକି ମୋ ଇଚ୍ଛା ହେଲା ମୁ ମେସେଜ କଲି
ହୁଁ ଭଲ କରିୁଛ ମୁଁ ସେଥିଲାଗି ସଖାଳେ ରେ ମୁଁ ମତେ ଟାଇମ ଥିଲା ନଅଟା ଦଶଟା ଟାଇମରେ କିନ୍ତୁ କାହାକୁ କଲ କରିବ ବୋଲି ହେ ଆଉ ହେଲା ସାଙ୍ଗ ମାନଙ୍କୁ ଆପ ତୋଷ କରିବୁ ଯେ ତାଙ୍କୁ ସବୁ କଥା ଡିଟେଲସରେ ବୁଝେଇଲା ବେଳକୁ ସମୟ ପଳେଇବ।
ହଉ ଠିକ ଅଛି ଆମେ ଏବେ ରଖିଦବା ଶୁଣ ରଖୁଛି କାଲି କଥା ହେବା ହୁଁ ହଁ ଗୁଡ଼ ନାଇଟ୍ ହଁ ହଁ ଶୁଭରାତ୍ରୀ।
ହଁ।